ଆ ହାଲୋ।
ହାଲୋ।
ହୁଁ କଣ କରୁଥିଲେ ଏବେ?
ଏବେ ଛାତରେ ଆସିକି ଲୁଗା ଶୁଖୋଉଥିଲି ତ ଗାଧେଇକି।
ଆଛା ହଁ। ଆଉ ଆପଣ ଉଠନ୍ତି କେବେ ସଖ୍ ମାନେ କେତୋବେଳ ସକାଳେ ପୁରା ଭୋରୁ?
ସକାଳୁ ସାଢେ ପାଞ୍ଚଟାରେ ଉଠେ। ପାଞ୍ଚଟା ସାଢେ ପାଞ୍ଚଟା ଭିତରେ ଉଠିଯାଏ।
ଓହୋ ହ ମାନେ ଏବେ ତ ଉଠି ହେଇଯାଉଚି ମାନେ ଖରା ଦିନ ଟା।
ହଁ ନା ଶୀତ ଦିନେ ଟିକେ ଲେଟ ହୁଏ ସ ତ ନିଦ ହୁଏ ଉୋଠିବିି କମ୍ବଳ ଭିତରୁ ବାହାରିବାକୁ ଇଚ୍ଛା ହିଁ ହୁଏନି।
ହଁ ଶୀତ ଦିନେ ମାନେ ଆମର ବି ଶୀତ ଦିନେ ପରୀକ୍ଷା ଏଗ୍ଜାମେ ମ୍ ଥାଏ ତ ଜମା ଇଚ୍ଛା ହୁଏନି ଉୁଠିବାକୁ ଭାରି କଷ୍ଟ।
ହଁ ଶୀତ ଦିନେ ପାଠ ପଢିବା ଟା କଷ୍ଟ ଯେ ଭିତରେ ରହିକି ଉଠିବାକୁ ତ ଇଚ୍ଛା ହଉନି ଆଉ ବହି ପାଖକୁ ତ ଯିବାକୁ ମନ ହିଁ ହଉନି।
ଖରାଦିନେ ଏପଟେ ମାନେ ଏମିତି ନିଦ ଭାଙ୍ଗିଯାଏ ଖରାଦିନେ ତ ଅଳସୁଆ ଲାଗେନି କିନ୍ତୁ ଖରା ଦିନେ କିଛି ଏମିତି ଏଗ୍ଜାମ ହେରିକା ନଥାଏ।
ହଁ ଶୀତ ଦିନ ହିଁ ଏଗ୍ଜାମ ସବୁ ଚାଲେ ବେଶୀ।
ହଁ ଆଉ ଆପଣଙ୍କ ଆଡେ କାଲି ବର୍ଷା ହେଇଥିଲା?
ନା ଆମ ଆଡେ କାଲି ବର୍ଷା ଜମା ହେଇନି ପଅର ଦିନ ଉଠେଇଲା ଟିକେ ବହୁତ ଜୋର ଉଠେଇଲା। ଘଡଘଡି ମାରିଲା ବର୍ଷା କୁଆଡେ ଗଲା ଆଉ ହେଲାନି।
ଓହୋ ନା ଆମର କାଲି ବର୍ଷା ହେଇଥିଲା ମାନେ ଏମିତି ଜୋରରେ ବର୍ଷା ହେଇନି ଗୋଟେ ଏମିତି ବର୍ଷା ହେଲା ଆଉ ଅଳ୍ପ ଝିପ୍ ଝିପ୍ ଭଳିଆ ହେଇକି ଛାଡିଗଲା ଆଉ।
ହୁଁ ହୁଁ ଏବେ ତ ଟିକେ ଟିକେ କାଁଆଳ ପାଗ କରୁଚି ବେଶୀ କାଇଁ ଖରା ଏତେ ଆଉ ଜଣା ପଡୁନି ଦି ତିନି ଦିନ ହେଲା।
ହଁ ହଁ ଆମର ବି ସେଇ ଦି ତିନି ଦିନ ହେଲାଣି ଟିକେ ଖରା ଟା ଜଣା ପଡୁନି ମାନେ ଏବେ ଆମର କଲେଜ ଟା ଦଶଟା ରୁ ମାନେ ରହୁଛି ତ ଗୋଟେ ଦିଟା ଜାଙ୍କେ। ତ ତ ମାନେ ସେ ସେମିତି ବେଶୀ ଜଣା ପଡୁନି ଖରା ଟା ଆଇଲା ବେଳକୁ ନହେଲେ ଗୋଟେ କେତେବେଳେ ଖରାରେ ଆଇଲା ବେଳକୁ ବହୁତ ମାନେ ଏତେ ଖରା ହଉଛି ମାନେ ଆମର ମାନେ ଯୋଉଁ କଲେଜ ଟା ଯୋଉଁଠି ତ ସେଇଠୁ ତୁ ମତେ ଟିକେ ଘର ଯାଏ ମାନେ ମୁଁ ବସ ରେ ସବୁବେଳେ ଯିବା ଆସିବା କରେ। ତ ବସ୍ ଷ୍ଟପେଜ ରୁ ଘର ଟା ଟିକେ ଦୂର ମାନେ ଗୋଟେ କିଲୋମିଟର ପାଖାପାଖି। ପାଖି ହବ ତ ମୋତେ ମାନେ ଅଧା ଦିନ ଅଟୋ ମିଳେନି ଅଟୋ ମିଳିଲାରୁ ମାନେ ଚାଲି କି ଆସେ ଚାଲିକି ଆସିଲା ବେଳକୁ ଭାରି ହଇରାଣ।
ହଁ ଏତେ ବାଟ ଖରା ରେ ଚାଲିଲା ବେଳକୁ କଷ୍ଟ ଲାଗିବ।
ସେଇ ଗୋଟେ ଦିଟା ବେଳେ ଖରାରେ ଗଲେ ଭାରି କଷ୍ଟ ଲାଗେ ଚାଲିଆକୁ। ସେଇ ଏବେ ଟିକେ ପାଗ ଟା ଭଲ ଦେଇଛି ଯେ ହେଲେ ଟିକେ ଭଲ ଲାଗୁଛି ମାନେ ବେସି ଜଣା ପଡୁନି।
ହୁଁ ଘରେ ରହିକି ପଢୁଛନ୍ତି ନା ହଷ୍ଟେଲ ରେ।
ନାଇଁ ଘରେ ଅଛି ଆଜ୍ଞା ହଁ ହଁ।
ଆଉ ଆପଣ ମାନେ ଖାଇବା ବନେଇ ସାଇଲେଣି।
ନାହିଁ ଖାଇବା ବନେଇନି ମୁଁ ଏବେ। ଲୁଗା ଶୁଖେଇକି ଗଲେ ତାଙ୍କ ଖାଇବା ଟିଫିନ କଣ ବନେଇବି। ଏ। ଖାଇକି ଯିବେ କଲେଜ ଯିବେ ଅଫିସ ଆଉ ଇଏ ପୁଅ ଯିବ ସ୍କୁଲ। ହ
ଆଚ୍ଛା ପୁଅର କୋଉଁ କ୍ଲାସ କି।
ପୁଅର ଫୋର୍ଥ କ୍ଲାସ ହେଲା।
ଓହୋ ତାଙ୍କର ମାନେ ସକାଳ ସ୍କୁଲ ରହୁଛି ନା କେତେ।
ନାଇଁ ତାଙ୍କର ଦଶଟାରେ ହଉଛି ଦଶ। ଟାରୁ ତିନିଟା।
ଓହୋ। ହଁ ମାନେ ଏବେ ନୂଆ ନୂଆ ହେଇଥିବ ଡେ ଟା ନା ସବୁ ମାନେ ଆଗରୁ ବି ଡେ ବେଳା ଥୀ
ନାହିଁ ଡେ ତାଙ୍କର ସବୁବେଳେ କେବଳ ସଟରଡେରେ। ଶନିବାର ସକାଳୁଆ।
ହଁ ଶନିବାର ବେଳେ ସକାଳୁଆ ହୁଏ ଆଉ ସବୁବେଳେ ଦଶଟା ବେଳା।
ହୁଁ।
ମାନେ ଏଡିିକି ଏଡ଼ିକି ଛୋଟ ପିଲା ମାନେ ପୁରା ଏତେ ଟାଇମ ସ୍କୁଲ ରେ ରହୁଛ
ହଁ ସ୍କୁଲ ଟା ତାଙ୍କର ଘର ଦ୍ଵିତୀୟ ଘର ଆଉ।
ହଁ ଏବେ ତ ମାନେ ସ୍କୁଲରେ ହିଁ ଯିବ ନା ପାଞ୍ଚ ବର୍ଷ। ଆଉ ମାନେ ଟିଫିନ ଅରିକା ନେଇକି ଯାଉଛନ୍ତି।
ହଁ ଟିଫିନ ସ୍କୁଲ ତ ଏଠୁ ଟିକେ ପାଖରେ ଟିଫିନ ନେଇକି ଯାଉନି ଘରକୁ ଯହା ଖାଇକି ଗଲେ ପୁଣି ବାର ବାରଟା ବେଳକୁଟି ଟିଫିନ୍ ଟାକୁ ପଠେଇ ଦଉଛି ତା ବାବା ହାତରେ।
ଓହୋ ଭଲ ଏମିତି ପାଖରେ ଥିଲେ ତ ଭଲ ହେଲା ମାନେ ବେଶ ବେସି ଟିକେ ପରିଶ୍ରମ କରିବାକୁ ପଡିବନି ମାନେ ଆପଣ ଆରାମ।
ହଁ ସେ ଖାଇବା ଜଲଦି ଜଲଦି ହୁଏନି ସେ ତ ଏଇ ଜଳଖିଆ ଖାଇବାକୁ ଇଛା କରେନି। ତାକୁ ପଖାଳ ଭାତ ବହୁତ ପସନ୍ଦ। କହିବ ମତେ ପଖାଳ ଦବୁ ଟିଫିିନ ରେ ପଖାଳ ନଏଲେ ଗରମ ପଖାଳ ତ ସବୁବେଳେ ଦିଏନି ଥଣ୍ଡା ହବ ବୋଲି। କେବେ ମୁ ଗରମ ଦେଇଦିଏ।
ହଁ ଭଲ ଭତା ଟା ବି ଖାଇବ ଭଲ ଏ ଯୋଉ ଖରା ହଉଛି। ଭାତ ଟା ଖାଇବାଟା ହିଁ ଭଲ।
ସେଇ ଉପମା ସେ ଜଳଖ ଖିଆ କି ତେଲ ମ୍ୟାଗି ହଉ କି ଚାଉମିନ ହଉ ଆକୁ ଏତେ ଜମା ସେ ତାକୁ ପସନ୍ଦ ନୁହଁ ସେ ଖାଏନି ବି। ମତେ ଖାଲି ସହଜ ହବ ବୋଲି କାମ ମୁଁ ତାଉ ଜୋର ଜବର କରି ଦିଏ ଖାଇ ଦେଇଥା ଆଜି ଖାଇ ଦେଇଥା କାଲି ଠୁ ଆଉ ଦେବିନି।
ଓହୋ ହଁ ହଉ ଆପଣ ରଜରେ କୁଆଡେ ବୁଲା ବୁଲି ଗଲେ।
ଉଁ ରଜ ରେ ଯାଇଥିଲୁ ତ ବାପ ଘରକୁ ଏବେ କାଲି ନା ପର ଦିନ ଏବେ। ଘରକୁ ଆସିଲି। ତା ପରଠୁ ସେ ସ୍କୁଲ ଗଲା ବାପ ଘରେ ଥିଲି ସେ ଛୁଟି ତକରେ ବାପ ଘରେ ଥିଲି।
ଓହୋ ମାନେ ଆପଣ ବାପା ଘର କୁଆଡେ କି।
ଘର ସେଇ ସହରରେ ମୁଁ ଶାଶୁଘର ଗାଁ ରେ।
ଓହୋ ହୋ ହଁ ଆଉ ତ ସରିଗଲା ତ ଏଠି ଅନଉ ଅନଉ ମାନେ ଛୁଟି ଥିଲା ସାଙ୍ଗେ ସାଙ୍ଗେ ସରିଗଲା।
ହଁ ସେ ଛୁଟି ଟା ଲାଗିଲା ଆଉ ଟିକେ ବଢିଯାଇ ନଥାନ୍ତା।
ସେଇ ଆମର ବି ସେୟା ମାନେ ଏ ଏପ୍ରିଲ ମେ ରେ ହିଁ ଛୁଟି ହେଇଥିଲା ସାଙ୍ଗେ ସାଙ୍ଗେ କେତେ ଜଲଦି ସରିଗଲା। ଏବେ କ୍ଲାସ୍ ସ୍ଟାର୍ଟ ତାପରେ ପୁଣି ଚାଲ ଏଜାମର କା ଦିଅ।
ହଁ ଛୁଟି ଟା ଚାଲୁଥିଲା ବେଳେ ଲାଗୁଛି ଜଲଦି ପଳେଇଲା କିନ୍ତୁ ପାଠ ପଢା ଟା ହେଲା ଶୁଛି କେତେ? ପାଠ ପଢା ହେଲାନି ଏମିତି ଲାଗିବ।
ହଁ ଏବେଟେ ମାନେକୁ ମାନେ ପୁରା ଘରେ ହିଁ ଛୁଟିରେ ଥିଲି ତ ଆମର। ପୁରା ଘରେ ପଳଉଥିଲେ ମାନେ ପୁରା ଘରେ ହିଁ ଟାଇମ ପଳାଉଥିଲା କେବଳ ମୋବାଇଲ ଦେଖାାଉଥିଲା। ଆଉ କିଛି କାମ ନଥିଲା ଏବେ ମାନେ ଏବେ ଯେ ମାନେ ସକାଳୁ ଉଠ ଜଲ୍ଦି ଜଲ୍ଦି ମାନେ ଆଜି ଟିକେ ମାନେ ମୁଁ ଟିକେ ଲେ ଟେରେ ଉଠେ ଜି ଟିକେ ମୋ ନିଦଡା କଣ ଭାଙ୍ଗି ଯାଇଛି ଜଲ୍ଦି। ସେଥିପାଇଁ ଉଠି ପାରିଲି ଆଉ।
ହଉ ଝିଓ ପାଇଁ କିଛି ନାହିଁ କାମ ତ ସେଥିପାଇଁ ଟେନସନ ନାହିଁ ତ ଉଠିବ ଲେଟରେ ଆଉ।
ହେ ହେ ହଁ। ସେଇ ତାପରେ ଆଉ ମୁଁ ବି କଲେଜ କୁ ମାନେ ଲେଟ୍ ହଉଛି ଆସିଲା ବେଳକୁ ଯୋଉ। ବାହାର କେତେ ବାହାର ଜିନିଷ ଖାଇବ ତ ମାମାଙ୍କୁ କହିଲି ଟିକେ କଣ କଟାକଟି କରିଦେ କଣ କରିକି ନେଇକି ଯିବି ଆଉ। ସେବେ କାଟୁଛି ତାପରେ କଣ ଗୋଟେ ମୁଁ ବନେଇଦେବି ଆଉ।
ମେ ଟିଫିନ୍ ନେଇକି ଯିବି।
ହଁ ମୁଁ ଟିଫିନ ନେଇକି ପଳଉଛି ବେଳେ ବେଳେ ଅଛି ଆମର ସେଠି କ୍ୟାଣ୍ଟିନର ଅଛି କେତେ କ୍ୟାଣ୍ଟିନରକାର ଖାଇବ।
ହଁ ବାହାରି ଜିନିଷ ସବୁ ବଳେ କଣ ଦେବା ପାଇଁ ଭଲକି?
ସେଇ ସେଇଥିପାଇଁ ସବୁବେଳେ ବାହାର ଜିନିଷ ନଉନି ତ ଯୋଉ। ଏମିତି କାଲି ବି ନେଇଥିଲି ବେଳେ ବେଳେ ଏମିତି ନଉନି ନହେଲେ ସବୁବେଳେ ପ୍ରାୟ ଦେଖି। ବେଳେବେଳେ ମାନେ ଯଦି ମୁଁ କରିପାରିନି ଟାଇମ ହୁଏନି କି। କି ମାମା ବି କରିପାରେନି ତାହଲେ ବାହାରେ ଖାଇବାକୁ ପଡ଼େ।
ହଁ ଦେଖିକି ସାଙ୍ଗସାଥି ସବୁ ହେଇକି ଯାଅ।
ହଁ ହଁ ହ ଆଉ ହୋଉଚି ଯୋଉ। ଆଉ କୁଆଡେ ଯୋଉ ଆପଣ ପୁରୀ ମନ୍ଦିର ଦର୍ଶନ କରିଛନ୍ତି ନା ନାଇ ଆୟ ଭିତରେ କେବେ?
ଏୟା ଭିତରେ ଯାଇନି ଏବେ ବର୍ଷ ତ ପ୍ଲାନ୍ ଥିଲା ସବୁ ସାଙ୍ଗମାନୋନେ ଯିବୁ ବୋଲି। ତ ସାଙ୍ଗର ତାଙ୍କର ଖୁଡ଼ି ଚାଲିଗଲେ ତ ଅଣସୁବିଧା ହେଇଗଲା ଆଉ ଏର୍ଷ ଆଉ ସୁଯୋଗ ମିଳିଲାନି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ।
ହଁ ମୁଁ ବି ଯାଇନି ଏ ବର୍ଷ।
ଏବେ ଯୋଉ ବି ଖରା ଅଛି ହଉଛି ମାନେ ମତେ ଜମା ବାହାରକୁ ଯିବାକୁ ହିଁ ଭଲ ଲାଗୁନି।
ହଁ ଏତେ ଖରାରେ ଯାଇକି ଆଉ ରଥଯାତ୍ରା ଟାଇମ କି ତ ଦର୍ଶନ ହିଁ।
ଆଜ୍ଞା ହଁ ଖରା ପାଇଁ। ବାସ୍ ଖରା ପାଇଁ ଡର ଲାଗୁଛି। ହେନେ ମତେ ତ ଏଇ ଖରା ଫରା ବହୁତ ଡର ମାନେ ଏତେ ଖରା ହଉଛି ତ ମାନେ। ସେଇ ସେଥିପାଇଁ ଆମେ ଆର ବର୍ଷ ଯାଇଥିଲୁ ପୁରୀ ମନ୍ଦିର। ଆର ବର୍ଷ ଯାଇଥିଲୁ ମାନେ ମୋର ସେଇ ପରୀକ୍ଷା ଟାଇମ ରେ ଯାଇଥିଲେି ସିଏ ତ ଭାଇ ଏତେ ଭିଡ ମାନେ ସେତେବେଳେ ମାନେ ପୁରୀର ଯୋଉ ସବୁ ଦ୍ୱାର ଖୋଲି ଦେଇେଇଥିଲେ।
ହଁ।
ପୁରା ତିନି ଚାରି ଘଣ୍ଟା କେବଳ ଲାଇନରେ ହେଇଠିଆ ହେଇଛୁ ବହୁତ କଷ୍ଟ ହ। ତାପରେ ମାନେ ଖରା ଦିନ ତ ମାନେ ଯଦି ଯିବାର ଅଛି ତାହେଲେ ଯାଅ। ଚାରିଟା ପାଞ୍ଚଟା ବେଳକୁ ଯିବ ଠିକ
ହଁ ସନ୍ଧ୍ୟା ବେଳେ ଟିକେ ଲାଇନ ରେ ରହିଲା ବି ବାଧିବନି କିନ୍ତୁ ଏଇ ଦିନରୁ ଖରାରୁ ସକାଳୁ ଯୋ ଯିବ ଲାଇନରେ ରହିଲା ଲଳୋକ ଦି ଚାରି ଘଣ୍ଟା ସେ କଣ ହେଇଯାଉଛି ଦେହ।
ହଁ ସେଇଟା ବହୁତ ଗରମ ମାନେ ସେଥିପାଇଁକା ମାନେ ଆମେ ଏବେ ତ ଆମର ହେଇନି ସେମିତି ପୁରୀ ମନ୍ଦିର ପ୍ାନି କିନ୍ତୁ ଯେତେବେଳେ ବି ଅବ ବି ଆମର ତିରେ
ଆମ ଏ ବି ଯାଇଥିଲୁ ଆର ବର୍ଷ ଯାଇଥିଲୁ ଯେ ସବୁ ସାଙ୍ଗମାନେ ଯାଇଥିଲେୁ କେହି ତାଙ୍କ ସ୍ୱାମୀମାନଙ୍କୁ କେହି ନେଇନଥିଲେ। ଥିଲ ଖୁବ ମଜା ହେଲା ଯାଇଥିଲୁ ଯାଇକି। ସଵର୍ଗ ଦଵାରରେ ବସିଲୁ ଆଉ ପୁରୀ ଗୋଲଡେନ ବିଚ ଅଛି ଯୋଉ ସେଠି
ଆଜ୍ଞା।
ଗଲୁ ବଢିଆ ମଜା ଲାଗିଲା ପୁରା ନିର୍ମଳା ଜାଗା ଶାନ୍ତି ଲାଗୁଛି ସେଠି ବସେଇ ବୋଇଲେ
ହଁ ମାନେ ପୁରୀ ବି ମାନେ ପୁରୀ ମନ୍ଦିରରେ ତ ଯାହା ସବୁବେଳେ। ଗହଳି ହେଇଥାଏ ତ ସେଇ କଷ୍ଟରେ ଯାଇକି ମାନେ ଆସିକି ଯେତେବେଳେ ସମୁଦ୍ରରେ ବସପଡେ। ଗଟେ ମାନେ ସବୁ କଷ୍ଟ ଏମତି ଦୂର ହେଇଯାଏ ବହୁତ ଶାନ୍ତି ଲାଗେ। ସେଇଟା ତ ମାନେ ହୁଏ ମାନେ ପୁରୀ ମାନେ ଯେତେ ଯା ମୁଁ ମାନେ ଆ ଭିତରେ ମୁଁ ବି। କେବେ ଯାଇପାରନି ଆମର ଘର ପାଖ ହେଇକି ବି ତ ମୁଁ ଯାଇପାରନି କିନ୍ତୁ।
ଆମ ଓଡିଶା ତ ସବୁଠୁ ଭଲ ଜାଗା ବୁଲିବା ପାଇଁ ହେଲେ ଫାଷ୍ଟ ଅପସନ ଆସିବ ପୁରୀ।
ହଁ ଆମର ତ ମାନେ କିଛି କୁଆଡେ ଯାଅ କୁଆଡେ ବୁଲାବୁଲି ହେଲେ କଣ କର। କଆଟେ ଯିବାର ଅଛି ନା ପୁରୀ ସବୁଆଡେ ସବୁଆଳେେ ଆଉ ମାନେ ଜଗା ଡୋରି ଯେତେ। ସେତେବେଳେ ଲାଗିବ ସେତେଳେ ଯକି ଡାକି
ହଁ ତାକୁ ଡୋରି ଲାଗିଲେ ହିଁ ଯାଇକି ତାକୁ ତା ଦର୍ଶନ ହେଇପାରିବ ନହେଲେ ତ ନାଇଁ ସୁଯୋଗ ମିଳେନି।
ହଁ ସେଠି ଆମେ ବି ବ ସେ ହେଲାଣି ଯାାଇନୁ ଆମର ବି ସବୁ ବର୍ଷ ଆମେ ଥରେ ଦିଥର ପୁରୀ ଯାଉ ମାନେ ଏଟା ହୁଏ ସବୁବେଳେ।
ହଁ।
ଝିରେ ଆଝିରେ କରୋନା ଠୁ ବନ୍ଦ ହେଇଯାଇଥିଲା ନହେଲେ ଆମର ମାନେ ସବୁ ବର୍ଷ। ରେ ହିଁ ଗୋଟେ ଥରେ ଖଣ୍ଡେ ପୁରୀ ଯିବ ହଁ ହଉ।
ହଉ ହଁ ହଁ ପରେ କଥା ‌।